ଙ୍କ କଂ କରୁଚୁ କଣ?
କିଛି ନାଇ ଘରେ ଶୋଇଚି।
ଶୋଇଚୁ ଏତେ ଗରମରେ ନିଦ କେମିତି ହୋଉଚି? ହାଲୋ। ଜୟେ ହାଲୋ। ହାଲୋ ଜୟ। ହାଲୋ।
ଆଉ
ହାଲୋ ଜୟେ।
ମୁଁ କହିଲି କଣ କରୁଛୁ କଣ ହଁ ଶୁଭୁଚି ବା। ହାଲୋ। ଏଇ ଏଇଲା ଛାତ ଉପରେ ବସିଚି। ତୁ ଟିକେ ଲେଟ୍ ରେ ରିପ୍ଲାଏ ଦୋଉଛୁ କାହିଁକି ଶୀଘ୍ର ଶୀଘ୍ର ଦେନା। ତତେ ବା କହୁଛି ଟିକେ ଉ ଉ ସ୍ପିଡ଼ି ଟିକେ ବଢ଼ା। ଆଉ ତୁ ତ ସବୁବେଳେ ସ୍ଲୋଲି ରଖୁଛୁ ଯେତେ ସ୍ପିଡ଼ି କରିବୁ ସେତେ ଭଲ ନା।
କହୁନୁ?
ମୁଁ ଏଇ ଛାତ ଉପରେ ଟିକେ ପବନ ଟିକେ ଟିକେ ବାଜୁଛି ସେଇଆ ଛିଡ଼ା ହେଇଛି ଆଉ ତୁ?
ହ୍ୟାଲୋ।
ହଁ ମୁଁ ଶୁଣୁଚି ଵା ତୋ କଥା।
ଶୁଭୁଚି ନା।
ହଁ ମତେ ତ ତୋ କଥା କ୍ଲିଅର୍ ଶୁଭୁଚି।
ହ୍ୟାଲୋ।
ହଁ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଜୟ।
ଛାତ ଉପରେ ବସି କଣ କରୁଚୁ?
ଛାତ ଉପରେ କଣ କରମି ଏଇ ପା ବସିକି ପବନ ଖାଉଚି।
ଚଲେଇଚୁ ଗୋଟେ ଆଉ ହଁ ବସିକି।
ଆଉ।
ଆଉ କଣ କରୁଛୁ କଣ? ଗଛ-ବଛ ଲଗେଇଲୁଣି ନା?
ମୁଁ କହିଲି ଗଛ-ବଛ ଲଗେଇଲୁଣି ନା?
କଣ ଖବର ଏଇ ଭଲ ସବୁ। ତୋର କେମିତି ଚାଲିଛି? ତୋର ଯଦି ଭଲ ଆମର ବି ଭଲ। ମୁଁ କହିଲି ତୋର ଯଦି ଭଲ ଆମର ବି ଭଲ। ହୁଁ।
କଣ ଚାଲିଛି?
ସେଇଭଳିଆ ଆଉ। ତୁ କଣ କରୁଛୁ ବର୍ତ୍ତମାନ?
ରଜ ଯାଙ୍କେ କଣ?
ରଜ ଗଲାଣି।
ହାଁ।
ମୁଁ କହିଲି ଆଉ କଣ କରିଵୁ କଣ?
ହୁଁ।
ଆବେ ହୁଁ ହୁଁ ମାରୁଛୁ କିଛି କହ ଆଁ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। କଣ କରୁଛୁ କଣ? ମୋତେ ତୋ କଥା କ୍ଲିଅର ସବୁଛିରେ। ତୁ କିଛି ଜବାବ ଦେ। ହାଁ
ହ୍ୟାଲୋ।
ଆଉ
ହଉ କଣ କରିବ? ସେଇଆ ହାଁ।
ରଜ ପାଇଁ କାଲି ଯିବା ଦେଖିବା ଯଦି ହବ କୁଆଡେ ଦେଖିବା ବୁଲିବା ବୁଲିବାକୁ ଯଦି ହବ ପାଖ ଆଖ କୁଆଡେ ବୁଲିବାକୁ ପଳେଇବା।
ଯାଆ ଏଞ୍ଜୟ କର।
ଆ କିଛି କାମ ଧନ୍ଦା ନାଇ କଣ?
କର ଏଞ୍ଜୟ କର
ହବନି
ଊ ହ୍ୟାଲୋ ହ୍ୟାଲୋ
ଦେଖା
ହଁ ହ୍ୟାଲୋ ଜୟ।
କଣ କରିବା ଆଉ? କଣ କରିବା? ପିଠା କାଲି ହବ ଚକୁଳି ପିଠା
ମୋର ଚକୁଳି। ତୋର? ଆରେ ତୋର କଣ ହବ?
ସ ଆଉ ଆଉ କଣ କହ।
ବୁଲାବୁଲି କଲୁ ଛତିଆ ଦେଉ
ହାଲୋ।
ମୁଁ କହିଲି ଆଉ କଣ କହ?
ଊ
ହ୍ୟାଲୋ।
ଆଉ କଣ କହୁଚ କୁହ।
ମୋ ଘରେ ଗରମ ହେଉଚି।
ଖିଆ କଣ ହେଉଚି ଆଉ।
ହୁ।
ଯାଇଥିବ ତୋଟଲି ପଢ଼ି ପାରିବୁ। ସେମିତି ପହର
ହୁ ଆଉ ଆଉ କଣ ଖବର କହ?
ଆଁ?
ଆରେ ଟୁଟା ରଜ ଆଉ
ରଜ ରେ ସେଇଭଳିଆ ଚାଲିଚି ଆଉ କଣ କରିବା ଖାଲି ଖାଲି ଛାତ ଉପରେ ବୁଲିବା ଛଡା ଆଉ କିଛି ନାହିଁ। ମୁଁ ଛାତ ଉପରେ ବୁଲଦେମି ସରିଗଲା ଆଉ।
ଯାଉଚି।
ହଁ- ହଁ ଦାଟ୍ସ ଇଟ୍। ଆଉ
ସବୁ ମୋବାଇଲ୍ ପାଗଳ ମୋବାଇଲ୍ ପଛରେ ଖାଲି ପଢୁଚନ୍ତି।
ହଁ ସମସ୍ତ୍- ସମସ୍ତେ ମୋବାଇଲ୍, ଇଣ୍ଟରନେଟ୍ ଉପରେ ଦୌଡ଼ୁଚନ୍ତି।
ଓହୋ ନିଦ ମାଇଲାଣି।
ଜୋର୍ ରେ ନିିଦ ମାଇଲାଣି ନା? ଶୋଇବାକୁ ପଡ଼ିବ ଆଉ ରଜକୁ ଅପେକ୍ଷା କରିବାକୁ ପଡ଼ିବ ଆଉ। କଣ ଗୋଟେ ଟାଇପିଙ୍ଗ୍ କରୁଚୁ କି?
ହାଲୋ।
କରିବା ଏଇ
ଓହୋ। ଜୟ ତୋର ଆଜି ବା ଏକ୍ଜାମ୍ ଥିଲା?
ହାଲୋ। ହାଲୋ। ହାଲୋ।
ଚାଲ୍ ଚି ଦେଖିଆ କଣ ଚାଲିଚି ଏବେ ତ ରଜ ଦେଖିଆ ପଚାରିଆ କିଡୁ।
ମୁଁ କହିଲି ତୋର ଏକ୍ଜାମ୍ ଆଜି ଥିଲା ପା?
କଣ କରିଆ?
ହାଲୋ। ଜୟେ ତୋର ଏକ୍ଜାମ୍ କେମିତି ହେଇଚି କହ? ବି ଫାଷ୍ଟର୍ ୟାର୍।
ହାଲୋ। ହାଲୋ ଜୟେ ହାଲୋ ଜୟେ ହାଲୋ।
ଆସିପାଠ କଣ କରିବି।
ଆଁ?
କିଛି କାମ ଉଁ।
ମୁଁ କହିଲି ଆଉ ପରୀକ୍ଷା କେମିତି ହେଇଚି?
ଆ ତମର ତ ଲାପଟପ୍ ଅଛି ଭାଇ ଖୋଲିବ ଫିଲ୍ମି ଦେଖିବ। ଏଞ୍ଜୟ କରିବା ଆମର କଣ ଅଛି ଆମେ ଏଇ ମୋବାଇଲି।
ଡାଉନଲୋଡ୍ କରିଦମୁ ଆସି ଗେମ୍ ପେ
ଓହୋ। ଚାଲୁ ଗେମ୍ ବାଡେଇ ଦେଇଜ।
ଦେଖିଆ କଣ୍ ହଉଛି ଅଛି ତ ସେକଥ ଦେଖିଆ। କାଲି କଥା ଅଛି ଆଜି କାଲି କଥା ଦେଖିଆ ସୋଇବି ମୁଁ ଗଲେ କୁଆଡେ ଯିବି କଣ କରି
ମୁଁ କହିଲି ଏକ୍ଜାମ୍ କେମିତି ହେଇଚି କହ? ହାଲୋ।
ହୁଁ ହୁଁ।
ହ୍ୟାଲୋ ଜୟେ
କଁ କରଚୁ କଣ ଖାଇସାଇଲୁଣି?
ହେ ଆସରେ ଖାଇବ ଖାଇ
ହଁ
ଏ ମୋବାଇଲରେ ସମସ୍ତଙ୍କର ସରିଗଲାଣି ସବୁ?
ଉଁହୁଁ ହ୍ୟାଲୋ। ଆଉ କଁ ଖବର କଣ? ହ୍ୟାଲୋ ଜୟ
ନା କିଛି
ହ୍ୟାଲୋ ଜୟ। ହ୍ୟାଲୋନ ରହୁଚି
ମୁଁ ରଖୁଚି ନହେନେ ତୁ ତ କିଛି କହୁନୁ ଆଉ କଁ କରି
ହଁ ହୋ
ହ୍ୟାଲୋ ଜୟ
ହୋଉ ହୋଉ। ଭାଇ ମେସେଜ କର ମେସେଜ। ଭାଇ ମେସେଜ କର। ଡକ୍ଟରଫି ଇନଷ୍ଟା ସବୁ ତ ଆଛି ଆଉ ଆଜିକା ତ ସବୁଛି ଆଛଦ ଦଚ।
ଆଛା।
ହୁଁ କୂଅ। କଁ ଖବର ଆଉ କଣ ଚାଲିଚି ତ ସବୁ ଠିକ ଠାକ? ହଁ ଚାଲୁ ଥ
ମତେ ଲାଗୁଚି ତୋ ନିଦ ତୋ ନିଦ ଲାଗିଲାଣି।
ହପା ମୁଁ କହିଲି ବର୍ଷା ନହେଲେ ସଇଲା। ବର୍ଷା ହେଲେ ବର୍ଷା ନହେଲେ ଗୋଟେ ପ୍ରକାର ଭଲ। ହେଲେ ଆଉ କଁ ତାଠୁ ତ
ଆଉ
ପାଗ ତର ଆଉ କଁ କରିବୁ କିଛି କରିପାରିବୁ ପାଗ ନମ ରହିଲେ ଗୋଟେ କଁ କରିବାହକୁ ଇଚ୍ଛା କୁଆଡେ ଯିବାକୁ ଇଚ୍ଛା ବୁଲିବାକୁ ତାଙ୍କ ଯଦି ସାଙ୍ଗ ରହିବ ପଥପଥ କଁ କରିବି କିଛି କରି ପାରିବନି ଶୋଇବା କଥା ଇୟେ।
ଆଁ?
ସବ
ହ୍ୟାଲୋ।
ନା।